ହ୍ୟାଲୋ ହ୍ୟାଲୋ
ହଁ ମ୍ୟାଡ଼ାମ୍ ନମସ୍କାର।
ନମସ୍କାର ମ୍ୟାଡ଼ାମ କଣ କରୁ
ଶୁଭ ସକାଳ ମ୍ୟାଡ଼ାମ।
ଶୁଭ ସକାଳ, କଣ କରୁଛନ୍ତି?
କିଛି ନାହିଁ ଏମିତି ବସିଥିଲି ମାନେ ଆପଣ କଠୁ କରୁଥିଲି।
ମୁଁ ଏଇ ବସିଛି ଏଇ ସାହି ପାଖରେ ଜଣଙ୍କର ଡେଥ ହେଇଗଲା ତ ସିଏ।
ଓହୋ ଆଚ୍ଛା କେମତି ମାନେ ଡେଥ ହେଇଗଲା।
ସିଏ ସବୁବେଳେ ଇଏ କରନ୍ତି। ସିଗାରେଟ ଗୁଡା ମଦ୍ୟପାନ କରନ୍ତି। ଆଉ ଧୂମପାନ, ମଦ୍ୟପାନ କରି କରି ତାଙ୍କର ଲାଷ୍ଟ ଷ୍ଟେଜ ପଳେଇ ଆସିଲା ଆଉ,
ହଁ ମାନେ ଏତେ ଇଏ ମ୍ ଧୂମପାନ ଏ ସବୁରେ ସବୁ ବହୁତ ଡେଥ ହଉଛି କେମିତି ଜାଣି ପାରୁନାହାନ୍ତି ଲୋକେ ଏ
କି ହଁ ଆଜିକାଲି ସବୁ ଯୁବପିଢି ସେୟା ଛୋଟ ଛୋ ଛୋଟ ଛୁଆ ବି ସେଇ ଜିନିଷରେ ମାତିଲେେଣି ଆଉ ଏଇଟା ଗୋଟେ ଗୁରୁ ତ୍ୱ ଗୁରୁତର ସ୍ଵାସ୍ଥ୍ୟ ସମସ୍ୟା ହେଇଗଲାଣି ସମସ୍ତଙ୍କର,
ହଁ ପରା।
ଇଗା ସିଗାରେଟ, ବିଡି, ତମ୍ବାକୁ ଏ ଯାକ ସେବନ କରିକି ସେମାନଙ୍କର, ଅ ଦେହକୁ ସ୍ଵାସ୍ଥ୍ୟକୁୁ ପୁରା ଖରାପ କରିଦେଲେଣି। ଛୋଟ ଛୁଆ ବି କଲେଣି ଆଗରୁ ତ ବଡ ମାନେ କରୁଥିଲେ ଏବେ ଛୋଟ ଛୋଟ ଛୁଆ ଗୁଡା ଅ ନଅ ବର୍ଷର ଦଶ ବର୍ଷର ଛୁଆ ଗୁଡାକ ମଧ୍ୟ ସେଇ ଜିନିଷରେ ମାତିଗଲେଣି। ଆଉ କଣ କରିବା ସେମାନଙ୍କୁ ବୁଝିଲେ ବି ତ ସେମାନେ ବୁଝିବେନି ଗୋଟେ ନିଶା ସ ଗ ଦୋଷ କହିବାକୁ ଗଲେ ଏଇଟା ପ୍ରକୃତରେ ହଉଛି ସଙ୍ଗଦୋଷ ମାନେ ଯେମିତି ଆପଣ ସଙ୍ଗ ରଖିବେ ସେମିତି ଆପଣଙ୍କର ଜୀବନ ଟା ସେଇ ଶୈଳୀରେ ହିଁ ଚାଲିବ।
ଆଜ୍ଞା।
ଆଉ ଜଣେ ଜଣେ ଅଛନ୍ତି ମାନେ ମାନସିକ ଚାପରେ ମଧ୍ୟ ନଉଛନ୍ତି ଟିକେ ଷ୍ଟ୍ରେସ୍ କୁ ରିଲିଫ କରିବା ପାଇଁ।
ହଁ କିନ୍ତୁ ଏଇଟାକୁ ସେମାନେ କାହିଁକି ମାନେ ରାସ୍ତା ଭାବୁଛନ୍ତି ଏଇଟା ତ ଭୁଲ ଧାରଣା ନା।
ଏରିଆ ବୁ
ୟୋଗା ଅଛି ସେଇଟା କରିବା କଥା ସେମାନେ ମେଡିଟେସନ ୟୋଗା କରନ୍ତୁ ହଁ।
ବହୁତ କିନ୍ତୁ ସେମାନେ କଣ କରନ୍ତି ନା ପାଞ୍ଚ ଦଶ ମିନିଟ ର ମାନେ ରିଲିଫ ପାଇଁ ସେମାନେ କଣ କରନ୍ତି ତାଙ୍କ ଜୀବନକୁ ବାଜି ଲଗେଇ ଦିଅନ୍ତି ନାଇଁ ଆମେ ଏଇ ଜିନିଷ କଲେ ଆମ ମୁଣ୍ଡରୁ କିଛି ହାଲକା ଲାଗିବ କି ଆମକୁ ନିଦ ହେଇଯିବ ଆମେ ଶୋଇପଡିବୁ।
ଆଉ ଥରେ ଅଭ୍ୟସ୍ତ ହେଇଗଲେ ଯିଏ ବୁଝେଇଲେ ବି ସେମାନେ ବୁଝିବେନି।
ବୁଝିବେନି ବହୁତ କଷ୍ଟ ଆପଣ ଦେଖିବେ ଗୋଟେ ଜିନିଷ ଆପଣ ଯଦି ଅଭ୍ୟାସରେ ପରିଣତ ହେଇଗଲା। ଆପଣ ଆପଣଙ୍କୁ ସେଇ ଜିନିଷରୁୁ ବାହାରିବାକୁ ବହୁତ ସମୟ ଲାଗିବ ଗୋ ଗୋଟେ ଗୋଟେ ଲୋକ ଛୁଆ ଅଛନ୍ତି ସେମାନେ ବାହାରି ପାରନ୍ତି ନା ଆପଣ ଦେଖି ଥିବେ ଯୋଉ ଧଳା ଜହର ନିଅନ୍ତି। ଡ୍ରଗସ ସେଇଗୁଡାକରେ ବି ଆ ଆଜିକାଲି ବାହାରକୁ ଯିବେ ଆପଣ ଦେଖିବେ ସବୁ ଛୁଆ ଗୁଡ଼ାକ ସେଇଥିରେ ସବୁ ମାତିଛନ୍ତି। ସେମାନେ ନ ନେଲେ ରହୁନାହାନ୍ତି ନିଜକୁ ହାତ କାଟିି ଦଉଛନ୍ତି। ଅ ନିଜକୁ କ୍ଷତ ଉଁ ଉଁ ପହଞ୍ଚଉଛନ୍ତି ମାନେ ଏମିତିକି ଆତ୍ମହତ୍ୟା କରିବାକୁ ବି ପଛଉନାହାଁନ୍ତି।
ସେଇଟା ମାନେ କିଏ ସେମାନଙ୍କୁ ଶିଖେଇବ। ଏତେ ସବୁ ଗମେଣ୍ଟ ବି ତ ବାହାର କରୁଛି ନଶା ମୁକ୍ତ କେନ୍ଦ୍ର କଣ କଣ ୟେ ସ
ବହୁତ ଜିନିଷ ସେ ବା ଗମେଣ୍ଟ ବହୁତ ଜିନିଷ କରୁଛି କିନ୍ତୁ ସେମାନେ କଣ କରନ୍ତି କହିଲି ଆଜିକାଲି ର ଯୁବପିଢି ମାନେ ନିଜର ମାନେ ଜୀବନ ଟାକୁ କେବଳ ମଜା ମସ୍ତିରେ ହିଁ ରଖି ଦଉଛନ୍ତି।
ହୁଁ ଆଉ ଯିଏ ମନା କରିବ ସେମାନଙ୍କୁ ତାଙ୍କର ବିରୋଧୀ ଭାବି ଦେବେ।
ବିରୋଧୀ ଭାବି ଦିଅନ୍ତି ଆଉ ଜାଣି ନ୍ତି ଫୁସ୍ଫୁସ୍ କ୍ୟାନସର୍ ଏଗୁଡା ଅଧିକାଂଶ ଦେଖିବେ କ୍ୟାନସର୍ ରେ ମୃ ତ୍ୟୁବରଣ କରୁଛନ୍ତି ଆଉ ହୃଦ ଏବେ ହୃଦ ରୋଗ ବି ସମସ୍ତଙ୍କୁ ହଉଛି। ଅ ହଠାତ୍ କିନା ବସିଥିବେ ଏବେ ଏଇ ହବ ଦଶ ପନ୍ଦର ଦିନ ତଳର କଥା କହୁଛି। ଆମ ଘର ପାଖରେ ଜଣେ ଗୋଟେ ଥିଲେ ବଢିଆ ଲୋକଟେ ସେ କି କିଛି ବି ସେବନ କରନ୍ତିନି ତାଙ୍କର କିଛି ବ୍ୟାଡ ହବିଟ୍ ନାହିଁ ଖରାପ ଜିନିଷ ତାଙ୍କର କିଛି ବି ନାହିଁକିନ୍ତୁ ସେ ଗୋଟେ ଭୋଜି କୁ ଯାଇଥିଲେ। ଭୋଜିରୁ ଆସିକିରି ଶୋଇଛନ୍ତି ତାଙ୍କ ସ୍ତ୍ରୀ ନାହାନ୍ତି। ତାଙ୍କ ସ୍ତ୍ରୀ ଆଉ ଛୁଆ ବାହାରେ ରୁହନ୍ତି ତାଙ୍କ ଛୁଆ ଯେହେତୁ ବାହାରେ ପଢେ ତାଙ୍କ ସ୍ତ୍ରୀ ତାଙ୍କ ପାଖ କୁ ଯାଇଥିଲେ ସିଏ ଏକଲା ଥିଲେ ଘରେ ଏକା ଥିବା ସମୟରେ ସକ ସକାଳୁ ଆସିଲା ବେଳକୁ ସିଏ ହଠାତ କିନା କଣ ହେଇଛି ଡେଥ୍ କରି ଯାଇଛନ୍ତି, ସେ କଥା ହେଇଛନ୍ତି ତାଙ୍କ ତାଙ୍କ ସ୍ତ୍ରୀ ଙ୍କ ସହିତ ଦଶ ମିନିଟ ପୂର୍ବରୁ କିନ୍ତୁ ସେଇ ଦଶ ଦଶ ମିନିଟ ଭିତରେ, ଆସିଲା ଭିତରେ ସେ ଡେଥ୍ କରି ଯାଇଛନ୍ତି। ମାନେ ହୁଦରୋଗ ରେ, ହୁଦରୋଗ ରେ କିନ୍ତୁ ସମସ୍ତେ ମୁଁ କିନ୍ତୁ ସମସ୍ତେ କୁହନ୍ତି ଯେ ସିଏ ଏମିତି ମଦ୍ୟପାନ କରନ୍ତି, ଇଏ କରନ୍ତି କିନ୍ତୁ ମୁଁ ତ ତାଙ୍କୁ କେବେ ଦେଖିନି କିିବା ମୁଁ ଜାଣିନି ସେ କରିବାର। କାରଣ ସେ ବହୁତ ବଢିଆ ଲୋକଟେ। କିଛି ନ କିଛି ନ କରୀକି ବି ତାଙ୍କର ହୃଦରୋଗ ହେଇଗଲା। ତ ଭାବନ୍ତୁ ଯୋଉ ମାନେ ସବୁ ମଦ୍ୟପାନ କରୁଛନ୍ତି ଖରାପ ଜିନିଷ ରେ ଆଡ଼ି ଟେକ୍ଟ ଅଛନ୍ତି, ସେମାନଙ୍କର ଆଉ କଣ ଅବସ୍ଥା ହବ।
ନା ହୃଦ ରୋଗ ପାଇଁ ମଦ୍ୟପାନ ଜରୁରୀ ନୁହଁ, ସେଇଟା ତ ଜନେ ଟିକ ବି ଥାଏ କଲେଷ୍ଟ୍ରୋଲ୍ ମାନେ ଏଇ ସବୁ ଜିନିଷ ପ୍ରୋବ୍ଲେମ୍ ଗୁଡ଼ି
ହଁ ହଁ ବହୁତ ନାଇଁ ନାଇଁ ବହୁତ ସାରା ରୋଗ ଅଛି ଆପଣଙ୍କର ଖା ଖାଲି ନୁହେଁ ଯେ ଆପଣ ଖରାପ ଜିନିଷ ତା ନଉଛନ୍ତି କି ଶରୀରକୁୁ ଯାଉଛି ବୋଲି ଆପଣଙ୍କୁ ରୋଗର ସମ୍ମୁଖୀନ ହଉଛନ୍ତି। ସେମିତି କିଛି ନୁହେଁ ବହୁତ ସାରା ଜିନିଷ ଅଛି ଆପଣ କିଛି ନ କରି କାରଣ ଆଜି କାଲିର ଯାହା ଖାଦ୍ୟପେୟ ହେଲାଣି, ସବୁ ଜିନିଷର ତ ଆପଣ ଜାଣିଛନ୍ତି
ହଁ ଖାଇବା, ଶୋଇବା ସବୁ ତ ବେଟାଇମିଆ ବି ହଉଛି ନା
କାରଣ ଜୀବନ ଶୈଳୀ ପୁରା ସମସ୍ତଙ୍କର ଏବେ ବେ ବେଟାଇମିଆ ହେଇଗଲାଣି। ମାନେ କିଏ ତାଙ୍କ ସମୟ ଅନୁସାରେ କୌଣସି ଜିନିଷ କରୁ ନାହାନ୍ତି। ଆଉ ତାର ବି ବହୁତ
ଆମେ ମାନେ ନିଜେ ବି ସେ ସେଇଟା ଜାଣିକି ବି ରାତିରେ ପଢି, ପଢି ଦଉଛୁ ଦି ତିନି ଦିଟା ତିନିଟା ଯାଏ, ସକାଳୁ ନଅଟା ରେ ଉଠିଲେ କଣ ଦେହ ଠିକ ରହିବ କି?
ଠିକ ରହିବନି, ମୋ ଭଉଣୀ ବି ସେ ସେମିତି କରନ୍ତି ସିଏ କଣ କରନ୍ତି ରାତି ସାରା ବସିକି ପଢନ୍ତି, ମା ମନା କରନ୍ତି ତାଙ୍କୁ ସବୁବେଳେ ଆଉ ରାତି ହେଲାଣି ଶୋଇପଡେ, ସେି କିନ୍ତୁ କଣ କରନ୍ତି କି ନାଇଁ ରା ତି ରେ ମତେ ନିରଳା ଥାଏ ତ ମୁଁ ନିରଳା ରେ ପଢିବି ସେ କୁହନ୍ତି।
ହୁଁ ହଁ ସେ କିନ୍ତୁ ସେଇଟା ବହୁତ ଆମ ଦେହରେ ରୋଗ ଗ ଆଣିଆ
ବହୁତ ଖରାପ, କାରଣ ଆମକୁ ଦିନକୁ ଓ ହ ସାତ ଘଣ୍ଟାରୁ ଆଠ ଘଣ୍ଟା ଉ ଶୋଇବା ଦରକାର।
ହଁ
କାରଣ ଆମ ମସ୍ତିଷ୍କ ଟା ସେତିକି ଠିକ୍ ଟାଇମ ରେ ଶୋଇବା କଥା, ଠିକ ଟାଇମ ରେ ଖାଇବା ବି କଥା ଆମେ କଣ କରୁଛେ ହଁ ଏବେ ଭୋକ ଲାଗୁନି ତ ଆମେ ପରେ ଖାଇବା, ଭୋକଟା କାହିଁକି ଲାଗୁନି ତାର ଆମେ କାରଣ ଜାଣିନେ, ପେଟଟା ଯେତେବେଳେ ଗ୍ୟାସ୍ ହେଇଯାଉଛି ସେତେବେଳେ ଆମକୁ କଣ ହଉଛି ନା ପେଟ ଟା ଭାରି ଭାରି ଲାଗି ଇଛା ହୁଏନି ଖାଇବାକୁ, ମୋର ତ ବହୁତ ଗ୍ୟାଷ୍ଟ୍ରିକ ପ୍ରୋବ୍ଲେମ। ମୋର ସବୁବେଳେ କାରଣ ମୋର ଖାଇବା ପିଇବା ଠିକ୍ ନାହିଁ ବୋଲି ମୋର ସବୁବେଳେ ଅସୁବିଧା ହୁଏ।
ହଁ ସେଇଟା ଆମେ ଜାଣିକି ବି ଆମ ଶୈଳୀଟା ଆମେ ବଦଳାଉନୁ। ଯାହା ଚାଲିଛି ଚାଲିଥାଉ ମାନେ ସେମିତି ହେଇଯାଉଛି ଜୀବନ ଟା।
କିନ୍ତୁ ଏଇଟା ଉପରେ ଗୁରୁତ୍ୱ ଦବା କଥା। ଆମେ ଯାହାକୁ ବି କହୁଛେ ଆମେ ନିଜେ ବି ସେ ଜିନିଷ ଉପରେ ଗୁରୁତ୍ବ ଦବା କଥା।
ହଁ।
ଜିନିଷକୁୁ ସଜାଡିବା କଥା, ଆଉ କାରଣ କହିବାକୁ ଗଲେ ଆଗରୁ ଲୋକମାନେ ମାନେ ଷାଠିଏ ସତୁରି ଅଶୀ ପର୍ଯ୍ୟନ୍ତ ତାଙ୍କୁ କିଛି ରୋଗରେ ସେମାନେ ଆକ୍ରାନ୍ତ ହୁଅନ୍ତିନି।
ନା ହଉନଥିଲେ ଇଏ ଆଗରୁ ହୃଦ ରୋଗ ତା ତାପରେ ଇ ମଧୁମେହ ରୋଗ ଏଇଟା ସବୁ ଆ ସେ ମାନେ ଓଲଡ ହେଲା ଟାଇମ୍ ର ରୋଗ ଗୁଡା ଏଇଟା ଏବେ ତ କିଛି ବି ଏଜ୍ ରେ ବାହାରି ଆସୁଛି ଏ ରୋଗ ଗୁଡା।
ଏଇଗୁଡାକ ଛୋଟ ଛୁଆ ଗୋଟେ ବର୍ଷକର ଜନ୍ମ ହେଲା ଶିଶୁର ବି ଦେଖିବେ ସେ ମଧୁମେହ ରୋଗରେ ଆକ୍ରାନ୍ତ ହଉଛି ଆପଣ ବିଶ୍ଵାସ କରିବେନି ମାନେ ମୁଁ କହୁଛି ମୋର ଯିଏ ଗୋଟେ ଭଉଣୀ ଏବେ ତାଙ୍କ ନିଜ ମାନେ ଛୁଆଟା ସେ ବର୍ଷଗରୁ ତାର ମଧୁମେୟ ରୋଗ ଭାରି କାରଣ ତାର ଟେ ଜେନେଟିକ ଅଛି ତାଙ୍କ ମାଆଙ୍କର ଥିଲା ତ ଛୁଆଟାର ବି ଏବେ ବାହାରିଛି।
ହଁ।
ଆଉ ମତେ ତ ଲାଗେ ଯେ ଏଇ ଯୁବପିଢ଼ି ଆଉ ବେଶୀ ବୟସ ଯାଏ ତ କେବେ ତିଷ୍ଠି ପାରିବେନି, ଆ କାରଣ ଆମର
ସବୁ ପିଜା ବର୍ଗର ରେ ବଞ୍ଚୁଛୁ କେମିତି ହବ ଦେହ ଦେଶୀ ଖାଇବା ନାହିଁ
ଦେଶୀ ଖାଇବା ନାଇ ଆଗରୁ ଦେଶୀ ଖାଇବା ଥିଲା ସେମାନେ ଚାଷ କରୁଥିଲେ ନିଜେ ଖାଉଥିଲେ।
ଏବେ ତ ତେଲ ଚିନି ସବୁ ଜିନିଷ ମାନେ ଖରାପ ହେଇଗଲାଣି।
ସବୁ ଜିନିଷ ଖରାପ ଆମେ ଯୋଉ ଖାଉ ଯେ ବି ଦେଖିବେ ଯୋଉ ଅ ବଟର ହେରିକା ଆଗରୁ କଣ ଘ ରେ ନିଜେ ମା ମାନେ ନିଜେ କରନ୍ତି କ୍ଷୀରରେ ଏ ଛେନା କରନ୍ତି। ଲହୁଣୀ କାଢ଼ନ୍ତି, ତାପରେ ଘିଅ ବି ନିଜେ ପ୍ରସ୍ତୁତି କରନ୍ତି। ସେଗୁଡା ଭଲ ଥିଲା ଏବେ ତ ମାର୍କେଟ ରେ ଆମର ସେଇଗୁଡ଼ାକ ଆଉ ମିଳୁନି ଭେଜାଲ ମିଳୁଛି ଆଉ ସେଗୁଡ଼ା ଖାଇବା ତାଆର ଆଉ କଣ?
ଘିଅ ଏସବୁ ତ ମାନେ ରୋଗର କାରଣ
ରୋଗର କାରଣ ହେଇଗଲାଣି।
ହୁଁ।
ସେଇ କଥା ଆମ ମାଙ୍କ ସହିତ ମୁଁ ସେଇ କଥା ଡିସକସନ୍ କରୁଥିଲି। ମୁଁ କହିଲି ଆଗରେ ଆଗ କାଳରେ ଥିଲା ଲୋକମାନେ ବହୁତ ସମୟ ଧରିକି ରୋଗରେ ପଡୁନଥିଲେ। କିନ୍ତୁ ଏବେର ଯୁଗପିଢ଼ି ଛୋ ଛୋଟ ଛୋଟ ରୋଗରେ ବି ସେମାନଙ୍କର ମାନେ ମୃତ୍ୟୁ ହେଇଯାଉଛି।
ଆ ଆଜିକାଲି ଆମ ମାନଙ୍କର ସେ ଏ ଇମ୍ୟୁନିଟି ପାୱାର ବି ନାହିଁ ନା।
ବହୁତୁ କମିଗଲାଣି ଆପଣ ଦେଖନ୍ତୁ। ଟିକେ ଯଦି ଅଧିକ ସମୟ ଚାଲିକି ବି ପଳେଇବେ ଆପଣ।
ହଁ, ହଁ, ହଁ ଥକି ହଁ ସେଇଟା।
କି ଯେବେ ଆପଣଙ୍କ ମୁଣ୍ଡ ବୁଲେଇବ ଆପଣଙ୍କୁ ଏମିତି ଲାଗିବ ଯେ ଆପଣ ଆଉ ବାଟ ଚାଲିପାରିବେନି। ମତେ କିଏ ଉଠେଇ କି ନେଇ ଯାଉ ଏଇନେ।
ଖରାରେ ମତେ କିଛି ମାନେ କନ ତିନି ମାନେ। ବହୁତୁ ସମୟ ଯାଏ ମତେ ଖରାରେ ଛିଡା କରେଇ ଦେଲେ। ମୋର, ମୋର କେମିତି ଗୋଟେ ପେଟ ହେଇକି ସେଠି ବାନ୍ତି ହେଇଯାଏ ମାନେ କେମିତି ଦେହ ଆମର ହେଇ। ଶୀତ ଲାଗେ ବହୁତୁ ସୂକ୍ଷ୍ମ ସୁ।
ଜାଣେ କିନ୍ତୁ ଆଗୁରୁ ଲୋକ। ଲୋକମାନେ ଦେଖିବେ ଖଟୁଥିଲେ ରାତି, ରାତି ଧରି ଦିନ, ଦିନ ଖରାରେ ଖଟୁ। ଖଟନ୍ତି ସିଏ ଲଗାତାର ଖଟନ୍ତି।
ହଁ।
ସେମାଙ୍କର କିଛି ହୁଏନି କାରଣ ସେ ମାନଙ୍କ ଇମ୍ୟୁନିଟି ପାୱାର ଭଲ ଥିଲା ସେମାନେ ତାଙ୍କ। ଖାଦ୍ୟ ପେୟକୁ ନେଇକି ତାଙ୍କ ଚାଲି। ଜଳ ନୁହେଁ ତାଙ୍କର ସବୁ ଜିନିଷ ଟାଇମ୍ ଟୁ ଟାଇମ୍ କୌଣସି ପ୍ରକାର ରୋଗରେ ସେମାନେ ପଡନ୍ତିନି। ହୁ ଯଦି ବି ହୁଏ ତାଙ୍କର ମାନେ ଜଲଦି ଭଲ ବି ହେଇଯାଆନ୍ତି।
ଆଉ।
ଆଉ। ଏବେ ତ ଯେମିତି ହେଲାଣି ରୋଗ ଆପଣ ମେଡିସିନ ଯେତେ ବି ଔଷଧ ଯେତେ ବି ନିଅନ୍ତୁ। କିନ୍ତୁ। ଆପଣଙ୍କୁ ବହୁତ ଦୀର୍ଘ ସମୟ ଧରିକି ମାନେ ଭଲ ହବାକୁ ଲାଗିବ। ଆଉ ଯଦି ବି କୌଣସି ପ୍ରକାରେ ଜିନିଷ ଟା ଭଲ ବି ହେଇଯିବ। କିଛି ସମୟ ପରେ ଆଉଥରେ ପୁଣି ବାହାରିଯାଏ। ମୁଁ ତ ଦେଖିଛି ବହୁତ ଲୋକଙ୍କର ସେମିତି ହୁଏ କିଛି ସମୟ ପାଇଁ ସେ ଭଲ ହେଇଯାଆନ୍ତି। ପୁଣି ତାଙ୍କର ସେଇ ରୋଗ ପୁଣି ଷ୍ଟାର୍ଟ ହେଇଯାଏ।
ହଁ ସବୁ ମେଡିସିନ ମାନେ ଏଥିରେ। ଔଷଧ ଗୁଡାକରେ ହିଁ ଜୀବନ ଚାଲିଛି ଏବେ ଆଉ।
ହଁ ଔଷଧ ହିଁ ଆମ। କହିବାକୁ ଗଲେ ସରଳ ଉପାୟରେ ଯେ ଆମେ ଔଷଧ ଅଛି ତ ଆମେ ଅଛୁ ଆଉ।
ହଁ, ହଁ ହଉ ମ୍ୟାଡ଼ାମ୍ ହଁ, ହଁ। ହଁ ମତେ ବି ଭଲ ଲାଗିଲା ଧନ୍ୟବାଦ।
ହଁ ଧନ୍ୟବାଦ।